ହାଲୋ।
ଶୁଭ ସକାଳ।
ଶୁଭ ସକାଳ କଁ କରୁଛନ୍ତି?
ଗାଧେଇ ପାଧେଇ କି ଆସିଲି ଆଉ।
ଆଉ ଆପଣଙ୍କ ଆଡ଼େ ବର୍ଷା ହୋଉଚି ନାଁ ନାଇଁ?
ନାଇଁ ବର୍ଷା କାଲି ଦିପରଠୁ ପଳେଇଚନ୍ତି ବର୍ଷା ଦେବ
ଆମର ପଞ୍ଚ ଦିନ ହେଲାଣି ଆଜିକି ପାଁ ଚ ଦିନ ହେଲାଣି ମାନେ ଆମେ ବାହାରୁକୁ ବାହାରି ପାରୁନୁ ଏତେ ବର୍ଷା।
ଆ ଆମେ ବର୍ଷା ଖୋଜୁଚୁ କିନ୍ତୁ ବର୍
ନାଁ ସେ ଯାହା ବି ହଉ ବର୍ଷା ତ ହଉଛି ବ ଖୋଜୁଥୁଲୁ ବର୍ଷା ହେତଳେ ହୋଉନଥୁଲା ଏବେ ଏତେ ବର୍ଷା ଯେ ବାହାରୁକୁ ଟିକେ ଯାଇ ହଉନି। ହ।
ଉଁ ହୁଁ।
ଆଉ ପାଞ୍ଚ ଦିନ ହେଲାଣି ଲୁ
ହେଟା ହେଟା ଗୋଟାକରେ ନାଇଁ ବାବା। ଆମର ଯଦି ଯୋଉଁ ବର୍ଷା ବି ଦେଇଚି ସିଏ ମାନେ କୋଉ କାମକୁ ନୁହଁ। କାଲି ଯା ଦିପରେ ଗୋଟେ ଗୋଟେ ଟାଇମ୍ ରେ ହଁ ଗୋଟେ ଟାଇମ୍ ରେ ଟିକେ ପାଞ୍ଚ ଦଶ ମିନିଟ୍ ଗୋଟେ ଜୋର ବର୍ଷା ଦେଇଥିଲା ନନେ ଆଉ ଯେ ଝିପି ଝିପି ଟିକେ ଟିକେ ଦେଉଥିଲା ପଅରଦିନ ଆଉ ସେ ମାନେ କଁ କାମକୁ ନୁହଁ।
ଆଉ ଏପଟେ ଆଜି ସବୁ ସ୍କୁଲ୍ ଫୁଲ୍ ସବୁ କଲେଜ୍ ଫଲେଜ୍ ସବୁ ଆଜି ଇଏ କରିଦେଇଚନ୍ତି ଆଜି ଦେଖାଯାଉନି ରାସ୍ତା ଏତେ ଜୋର ବର୍ଷା ଆଉ ଆଜି ସବୁ ରେନି ଡେ କ ଏଇଚନ୍ତି ସ୍କୁଲ୍ କଲେଜ୍ ସବୁ।
ହଁ ନାଁ ଏଠି ମାନେ ମେଘୁଆ କରିଚି ପୁଣି ଆକାଶ ଫାଙ୍କା।
ହଁ ହଁ ନାଁ ମୁଁ ସେଇଥିପାଇଁକା ଆମର ଏପଟେ ବର୍ଷା ହୋଉଚି ବୋଲି ଆପଣଙ୍କ ସେପଟେ ମେ କଇ ଆପଣକ କୋଉ ଜାଗା କହିଲେ ଆଚ୍ଛା ଆଚ୍ଛା।
ହୁଁ।
ଏପଟେ ମେଘ ହୋଉଚି ବୋଲି ସେପଟେ କରିଦେଇଚି ଆମର ପାଞ୍ଚ ଦିନ୍ ହେଲାଣି ଆଜିକି। ବର୍ଷା ଟୋଟାଲ୍ ମାନେ କମିବାର ନାଁ ନଉନି ଦି ତିନ୍ ଦିନଟା ଟିକେ କମିଲା ହେଲା ଏମ୍
ପଟେ ଏପଟେ ବାଲି ଜାଗା ଆମେ ବର୍ଷା ଖୋ ଜୁଚୁ ମାନେ ବର୍ଷା ଟିକେ ହେଲା କତୁର ମାଟିକି ଆଗେ ଟାଣି ନେଇ ପଳଉଚୁ।
ଆପଣଙ୍କ ରୋଷେଇ ବାସ ଆରମ୍ଭ ହେଲାଣି?
ନାଁ ରୋଷେଇ ଆରମ୍ଭ ହେଇନି। କରିବି ହେଁ ତ ସେ କଲେ ହଁ ସର ନାଁ ଖାଇନେଇ ଖାଇବି ଏଇନା ମୁଡ଼ି।
ମୁଢ଼ି ସାଙ୍ଗେରେ?
ସାଙ୍ଗେରେ ପୋଟଳ ଆଳୁ ଭଜା କରିଚି।
ତ ସେଇ ବ
ଆଉ ଉଁ ନଡ଼ିଆ ଫଟେଇଚି ନଡ଼ିଆ କୋରା ପୋଟଳ ଭଜା
ହଁ ନଡ଼ିଆ କୋଡ଼ା ମୁଢ଼ିରେ ବୋହୁତ ବଢ଼ିଆ ଲାଗିବ।
ହୁଁ।
ଆଉ ମମ ତ ବରା ଏଇ ଯୋଉ ଆମର ଦାଣ୍ଡ କୁ ବିକ୍ରି ଆସେ ବରା ଆଳୁ ଚପ୍ ଇଟିଲି ଘୁଗୁନି ସବୁ ଆସେ। ମୁଁ ସେଇଠୁ କିଣିଦେଇଛି।
ନା ଆମର ସେମିତି ଦାଣ୍ଡ କୁ ଆସନ୍ତିନି ବାକି ଦୋକାନ ଗୁାକରେ ବି ଆମେ ବରା ଏମିତି ଆମେ ବେଶି ବରାଟା ଖାଉ ଇଭ୍ନିଗ୍ ଟାଇମ୍ ମରେ ହଉଛୁ ମାନେ ଟିକେ କେତେବେଳେ କିଣା କିଣି କରିକି ଖାଉ ନହେନେ ଆମେ ସକାଳେ ତ ବେଶୀ ହେଲେ ମୁଡି ଖାଉ। ମୁଢି ମୁଢିଟା ବରା ବରା ବରାମା କା ଆସିଲେ ବି ବ ହଉଛି କଣ ମୁଢି ସହିତ ଗୋଳେଇକି ଖାଉ। ଆଳୁଚପ୍ ବରା ଏଗୁଡାକ
ଆଳୁ ସବୁ ମୁଢି ଆଉ ମତେ ଆଳୁ ସିଝା ଥିବ ତାଦେହରେ ଆଳୁ ସିଝା ମିକ୍ସଚର। ପିଆଜ ସବୁ ପକେଇକି ସେଇ ଝାଲ୍ ଭରିକା କରି ଖାଇବା
ଆପଣ ମୁଢିରେ ଯାହାବି ଯଦି ମୁଢିରେ ଯାହାବି ପକେଇ ଖାଆନ୍ତୁ ସେ ଟଷ୍ଟ ଲାଗିବ।
ମଟନ ଝୋଳ ଚିକେନ ଝୋଳ।
ସବୁ ସେ ତ ସବୁ ଆଉ ମଟ ମଟର ତରକାରୀ ହଉ ଯଉଁ ତରକାରୀ ବି ହଉ ମାନେ ସିଝା ବି ହଉ କି ତୋଳାଉ ହଁ। ହୁଁ ଦିଟା ମିକ୍ସଚର ପକେଇ ଦେଇକି ବି ଖାଇ ଦେଇେ ପାରିବେ ହଁ। ଏମିତି ଚା ଚା ପିଉଥିବେ ଦିଟା ତ ମାନେ ବା
ହଁ ପକେଇ ଦେଇେକି ପିଇଦେବେ ଆଉ ଏଇ ଯୋଉ ମୁଢି ଚିନି ପାଣି କରିକି
ହଁ ସେଟା ଆପଣଙ୍କର ଯେତେ ଡାଇଜେସନ ମାନେ ଯୋଉ ମାନେ ଏ ଏ ଏ ହେଇଯାଏ ସ୍ଲୋ ମାସ ହେଇଯା ଯେତେବେଳେ ଆପଣ ଚିନି ପାଣି ମୁଢି ମାନେ ଖାଇବେ ଆଉ ସେ ପାଣି ଟାକୁ ପିଇଦେବେ ଚିନିପାଣି ଟାକୁ। ଦେଖିବେ ବହୁତ କାମରେ ଆସେ ସେଟା।
ହଁ ମୁଁ ବି ସେଇଆ କହୁଛି ଆମ ଘରେ ସେଇଆ ଖାଉ ତ ମାନେ ଯେତେବେଳେ ଓହୋ ମାନେ ଗ୍ୟାସ ଫ୍ୟାସ୍ ହେଇଥାଏ ସେମିତି କରିକି ମୁଢି ଟିକେ ଖାଇବୁ ଶାଶୁ କୁହନ୍ତି।
ହଁ ଚିନି ପାଣି ମୁଢି ଖାଇଦେଲେ ବାସ ସେ ପାଣିଟାକୁ ଲାଷ୍ଟରେ ପିଇଦେଲେ ସେଇଟା ବହୁତ
ହୁଁ ଶଶୁର ଯୋଉ କଲିକତା ରେ ଚାକିରୀ କରି ଥିଲେ ତ ସେପଟେ ଶାଶୁ ବି ଯାଆନ୍ତି ତ ସେପଟର
କଣ କହୁଥିଲେ ତେବେ?
ହଁ ସିଏ ଜାଣି ଚନ୍ତି ସେଥିପାଇଁ କୁହନ୍ତି ଆଉ ଏମିତି ଖାଅ ଆମେ ସେପଟେ ଖାଇଦେଲେ କମି ଯାଏ।
ହୁଁ ବଙ୍ଗାଳୀ ମାନେ ବି ମୁଁ ମୁଢ଼ି ଖାଆନ୍ତି ଆମର ସେଇଟା ବାଲେଶ୍ୱରଟା ମାନେ ପାଖପାଖି ୱେଷ୍ଟବେଙ୍ଗଲ ମାନେ ଇଏରେ ରହୁଛି ନା।
ହଁ ମତେ ଆପଣଙ୍କର ସେପଟେ ଯୋଉ ଜହ୍ନି ପୋସ୍ତ
ହୁଁ ଜହ୍ନି ପୋସ୍ତ ତ ଆପଣ ପୋସ୍ତ ତ ତ ଏବେ ବହୁତ ଏଟ ହେଲାନି ଆପଣ ହଁ ଆପଣ ଜହ୍ନି ହଁ ପୋସ୍ତ କି ଖାଉଛନ୍ତି ସେଟା ତ ପୋସ୍ତ ଟା ତ ବହୁତ ଭଲ ଲାଗେ ବାକି ଆପଣ ମାନେ ଜହ୍ନି ବାଦାମ ବି କରିକି ବେଲେ ଟେଷ୍ଟ କରନ୍ତୁ ମସ୍ତ ଲାଗେ। ହେଲା ଯେମିତିକି ଆମର ପୋସ୍ତ ପଟା ପକଉଛନ୍ତି ସେମିତି କି ଆପଣ ଏଇ ବାଦାମ ଟାକୁ ଟିକେ ଭାଜି ନେଲେ ବା ଭଜା ବାଦାମ ଯଦି ଥିବ ବା ଚେନାଚୁରୁ ବି କାଢିକି ଆପଣ ଯଦି ଚେନାଚୁରୁ ବାଦମ ଅଳ୍ପ ଦିଟା ବାଦମ ମାନେ ଏ ହଁ ହଁ କଣଥିରେ ଦଶ ବାରଟା ପନ୍ଦରଟା ବାଦାମ ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦେଲେ ସିଳ ରେ ଯଦି ବାଟିଥିବେ ବାଟିଦେଲେ ତା ସହିତ ଟିକେ ଜିରା, ହେଲା କିି ବାସ୍ ବାଟି ଦେଲେ। ବାଦାମ୍ ସହିତ ସେ ବଟାଟାକୁ ଆପଣ ଜହ୍ନି, ଆଳୁକୁ କାଟିଦେଲେ ଯେମିତି କାଟୁଛନ୍ତି ପୋସ୍ତରେ ପକ କହୁଛନ୍ତି ଏମିତି ଛୋଟ ଛୋଟ ଆଳୁ, ଜହ୍ନି କାଟୁଛନ୍ତି ସେମିତି କାଟିଦେଲେ ହେଲା। କି ଫୁଟଣ, ପିଆଜ ଟିକେ ପକେଇକି ବା ଫୁଟଣ ଯଦି ଚା ଭଲ ପାଉଥିବେ ନହେଲେ ବିନା ଫୁଟଣରେ ବି ମୁଁ ତ ଫୁଟଣ ସେଗୁଡାକରେ ପକେଇନି ପିଆଜ ଏତେ ବାକି ବିନା ଫୁଟଣରେ ବି ଜିରା ପିଆଜ ଦେଇକି ଟିକେ ଜ୍ହନି ଟାକୁ ପୁରା ସନ୍ତୁଳି ଦେବେ। ସେ ଯେ ଜହ୍ନି ଟାକୁ ପକେଇ ଦେଇ ସାରିଲା ପରେ ପୁରା ସେଇଥିରେ ହିଁ ସିଝିଯିବ ଆପଣ ଜହ୍ନି ଟାକୁ ପକେଇ ଦେଇ ସାରିଲା ପରେ ଜହ୍ନିଟାକୁ ଥରେ ମାନେ ଲାଗି ସାରିଲା ପରେ ତେଲରେ ପାଣିକୁ ଟୋଟାଲ ଦେବେନି ପୁରା ଜହ୍ନି ସାଙ୍କିଦେବେ ତା ଦେହରୁ ପାଣି ବାହାରେ ନା ନା ପୁରା ଲଡେ ଦେଇ ସାରିଲା ପରେ ମାନେ ମିନିଟ ଦି ମିନିଟ ପରେ ବାଦାମ ପଟା ଯୋଉ ଥିବ ସେ ବାଦ ପଟାକୁ ପେଷ୍ଟ୍ ତାକୁ ପକେଇ ଦେଇଥିବେ ହେଲା ସେ ବାଦାମ ପେଷ୍ଟ୍ ଟାକୁ ସେଟା ସନ୍ତୁଳି ସନ୍ତୁଳି ସନ୍ତୁଳି ସନ୍ତୁଳି ପୁରା ଗ୍ୟାସ୍ ଟାକୁ ଟିକେ ମାନେ ମିଡିୟମ୍ ଇଏ ରେ ରଖିକି ପୁରା ସେ ନଷ୍ଟ ଲଙ୍କା ହଁ ତ ଲାଷ୍ଟକୁ ଆପଣ ଯଦି ଚାହିଁବେ ଟିକେ ହଉଛି ପାଣି ଦେଇକି ଉ ଟିକେ ଫୁଟେଇଦେବେ ଯେମିତିକ ଟିକେ ରସ କରିବା ପାଇଁ କି ଟିକେ ଇଏ କରେ। କିନ୍ତୁ ଶୁଖିଲା ଟା ଭଲ ଲାଗେ ସେଟା ଭାତ ସହିତ ଖାଆନ୍ତୁ ରୁଟି ଖାଏ ହଁ ସେମିତି କା ଯେମିତି ତି ଜହ୍ନି ପୋସ୍ତ କରୁଛନ୍ତି ସେମିତି ଜହ୍ନି ବାଦା ହଁ ସେ ସେମିତିକା କିଛି ନାହିଁ ତାର ପାଣି ଟା ଭାରିଲେ କିଛି ନାହିଁ।
କିନ୍ତୁ ଆଳୁ ପୋସ୍ତ ଟା କଲେ କଣ ପୁରା ଶୁଖିଲା ଶୁଖିଲା
ହେଲା ଆଳୁ ହଁ ଆଳୁ ଆଳୁରେ ତ ପାଣି ଟାକୁ ନେଇ ନବ ନା କିନ୍ତୁ ଜହ୍ନିଟା ଯେହେତୁ ତା ଦେହ ର ଆପଣ ଜହ୍ନିଟାକୁ କିଛି ସମୟ ନା ଯୋଗାଡି ଦେଇକି ତାକୁ ମାନେ ଆପଣ କଣ କରିବେ ଜହ୍ନିଟାକୁ ଛଡେଇ ଦେଇିକି ଧୋଇ ଦେଇକି ଯୋଗାଡି ଦେବେ ଦେନେ ଆଉ ପାଣି ଟାକୁ ଅବଜ କରେନି ସେ ଆପଣ ଯଦି କାଟି ସାରିକି ଧୋଉଛନ୍ତି ନା ତାହେଲେ ସେ ପାଣି ଟାକୁ ଶ ଏକରେ ତାର ପାଣି ଥାଏ। ନା ନା ମୁଁ କଣ କରେ ଜହ୍ନିଟାକୁ ଫାଷ୍ଟ ଛଡେଇଦେଲି ଛଡେଇ ଦେଇକି ଧୋଇ ଦିଏ। ତାପରେ ଧୋଇ ଦେଇକି କାଟିଦିଏ ବୁଝିଲ ହଁ ମୁଁ ଚୋପା ଛଡେଇ ଦେଇକି ଧୋଇଦିଏ ଧୋଇ ଦେଇକି ତାପରେ କାଟିଲେ ଆଉ ତା ଭିତ ହଁ ଚୋପା ରେ ଆପଣ ଭାଜି ଦେଇକି ହଉଚୁ ଚଟନୀ ବନେଇ ପାରିବେ। ମୁଁ ବି କେବେ ବନାଇନି କିନ୍ତୁ ବନା ଦେଖିଛି ବନା ଖାଏ ମାନେ ନା ହଁ ଖାଇଛି ଆପଣ କୁ ମସ୍ତ୍ ଲାଗେ ହଁ ଜହ୍ନିଟା ଆପଣ ଚିଙ୍ଗୁଡି ମାଛ ଦେଇକି ବି ଜହ୍ନି ରକାର ଯଦି ମାନେ ଚିଙ୍ଗଡି ଭାଜି ହଁ ଚିଙ୍ଗଡି ଭ- ହୁଁ ସେଟା ବି ବଢିଆ ଲାଗେ ଆ ଚିଙ୍ଗିଡି ମାଛ ଜହ୍ନି ଆପଣ କଣ ଜହ୍ନି ଖାଲି ଜହିଁ ଦେଇକି କଲେ ଭଲ ଲାଗିବ ତା ସହିତ ବି ଆପଣ ପରିବା ପକେଇବେ ଯେମିତି
ନା ଆମର କିଛି ପରିବା ପଡି ନଥିଲା ଖାଲି ଜହ୍ନି ଆଳୁ ଆଉ ଚିଙ୍ଗୁଡି ପଡିଥିଲା ଛୋଟ ଛୋଟ ଚିଙ୍ଗୁଡି ହେଇ
ସେତବେ କୁନ୍ଦୁୁରି ବି ପକେଇଲେ ଖରାପ ଲାଗିବନି ହେଲା କୁନ୍ଦୁରି ପକାଇ ପାରିବେ। ଖାଲି ଜହିଁ ରେ ତ ଭଲ ଲାଗିବ ତା ସହିତ କୁନ୍ଦୁରି ପକେଇଲେ ବି ଭଲ ଲାଗେ। ଆଉ ଏମିତି ବି ଜହ୍ନି ନଥିଲେ କୁନ୍ଦୁରି ଆଳୁ ଦେଇକି ଆପଣ ପୁଇ ଦଣ୍ଟା ଦେଇକି ବି ହଉଛି ଚିଙ୍ଗଡି ମାଛ
ପୁଇ ଦଣ୍ଟା ଦେଇକି ସେଇଟା ମୁଁ ବନେଇ ଜାଣିଛି କିନ୍ତୁ ଏଇ ଯୋଉ ଜହ୍ନି ଚୋପାଟା ମୁଁ ଶୁଣିଛି ଯେ ଚଟନି ବନା ହୁଏ କିନ୍ତୁ କେବେ ଖାଇନି କି କେବେ ବନେଇନି ଜାନି କେମିତି ଏଇଟା ବନା ହୁଏ ଜାଣିଛନ୍ତି?
ଟିକେ କଢ଼ାରେ ହାଲକା ମାନେ ସେ ମାନେ ଯେମିତିକି ଚୋପାଟାକୁ ଭାଜି ହେବ ଟିକେ ହାଲକା ହେଲେ ଜଷ୍ଟ୍ ତେଲ ପକଇେ ଦେଇ କି। ଲାଡି ଦେଇକି ଚଞ ଜହ୍ନି ଚୋପାଟାକୁ ମାନେ କଣ ଇଏ ହେଇଗଲା ତାର ହାଳିଆ ଗନ୍ଧ ଟା ପଳେଇଗଲା ବାସ। ତାକୁ ଶିଳରେ ଯେମିତିକି ଆପଣ ହଁ ପିଆଜ ଲଙ୍କା ସେମିତି ମାନେ ଜିରା ଦେଇକି ଆପଣ ଯେମିତି ମାନେ ବାଟୁଛନ୍ତି ତାକୁ ବଟେଇ ଦେଲେ ବାସ୍
ହଉ ଜହ୍ନି ଚୋପା ଚଟଣୀ ଟା ସେମିତି ହୁଏ ମୁଁ ମୁଁ ଖାଇନି କେବେ ଜାଣିଛି ଜହ୍ଚି ଚୋପା ଚଟଣି ରେ ହୁଏ ତାର କିନ୍ତୁ ଖାଇନି
ହୁଁ ହୁ
ଆ ଆପଣଙ୍କ ଏଇନା ସକାଳୁ ଆପଣଙ୍କ ସେପଟେ ସବୁ ମୁଢି?
ହଁ ର ରାୟତା ମ୍ୟାମ୍
ମୁଢି ଆମିଷ ଦିନ ଆମିଷ ଖାଉ
ନା ସକାଳୁ ତ ଆମିଷ ମାନେ ଏତେ ସକାଳୁ ସକାଳୁ ଆମିଷ ହୁଏନି। ହେ ଫେରେନି ଵାକି ହଁ ଯୋଉ ଦିନ ହଁ ଯୋଉ ଦିନ ଚିକେନ୍ ରବିବାରିଆ ସେ ଧର ଚିକେନ୍ ମଟନ୍ ହେଲା ସେଗୁଡାକର ଆମେ ଟିକେ ରଖିଦଉ ସେ ରାତିରେ ଆମ ଝିଅ ତ ପୁରା ମାନେ ଉ ଚିକେନ୍ ହେଲା ମାନେ କଇବ ଟିକେ ମା ଆଉ ଝୋଳ ରଖିଦେଇଥିବ ମୁଡି ସେମ ତାର ଚିକେନ୍ ମୋଡେ ମାନେ ଚିକେନ୍ ଖାଇବନି ସେ ହଳଦୀଆ ଟା ଖାଇବ।
ହଁ ସେ ମାନେ ମଟନ୍ ଝୋଳ ସାଙ୍ଗରେ ଚିକେନ୍ ଝୋଳ ସାଙ୍ଗରେ ମୁଢି ଭଲ୍ ଲାଗେ। ମତେ ଆଉ ଗୋଟେ ଜିନିଷ ଭଲା ବନ୍ଧାକୋବି ତରକାରୀ ସାଙ୍ଗରେ
ହଁ ବନ୍ଧାକୋବି ତରକାରୀ ବନ୍ଧାକୋବି ହଉଚୁ ଆଉ ଏ ଏମିତିକ ବି ମାନେ ଯୋଉଁ ଓଡ଼ି ସହିତ ବି ସବୁ ସବୁ ସହିତ ହିଁ ଭଲ ଲେ ହଁ
ଯୋଉ ମିଳେ ଝାଲ୍ ମୁଡି ମତେ ଭଲ୍
ହଁ ସେଟା ତ ମାନେ ଏଇ ବର୍ଷା ଦିନ ଆସିଲେ ଏଇ ଟାଇମ୍ ଗୁଡାକ ହିଁ ସେଇଗୁଡାକ ମାନେ ମଜା ନେବାର ଅଛି ସମାନେ ଯଉ ସନ୍ଧ୍ୟା ବେଳେ ଏକା ହଉଛି ଝାଲମୁଡି କରିଦେବେ ଖାଇବେ ତା ସହିତ ଗୋଟେ ନଡିଆ ଖୁରି କୁରା ନୁହେଁ ଖୋରି କି ମାନେ ଗୋଟେ ଗୋଟେ କାମୁଡୁ ଥିବେ ବସ୍
ହଁ ମୋର ଆପଣଙ୍କର ରୋଷେଇ ଡେରି ଆମର ଖାଇ ପିଇ ସାରିକି ନା କଣ?
ହଁ ଖାଇ ପିଇ ସାରିକି ଲେଟ୍ ରେ କରେ ମୁଁ ବାରଟା ଆଡେ ରୋଷେଇ କରେ କାହିଁକି ନା
ଆମର ହଁ ଗରମ୍ ଗରମ୍ ଥିବ ଖାଇବେ ଆମର କଣ କି ଯୋଉ ଇଏଟା ଖାଇକି ଯିବେ ବୋଲି ମୁଁ ତର୍ତର ହେଇକି ରୋଷେଇ କରୁଥିଲି କିନ୍ତୁ ଦେଖିଲା ବେଳକୁ ଏମିତି କରିଦେଲେ। ସବୁ ମେସେଜ୍ ଆସିଗଲା ଆଉ ରେନି ଡେ ବୋଲି
ନା ଆପଣଙ୍କ ସହିତ କଥା ହେଇକି ବି ବହୁତ ଭଲ ଲାଗିଲା ହଉଚୁ ରଖନ୍ତୁ ଆଉ ପରେ କେତେବେଳେ କଥା ହବା ନୂଆ ନୂଆ ଆଇଟମ୍ ବାବଦରେ ଜାଣିବା। ନିହାତି ହଁ ଠିକ୍ ନିହାତି ପଛରେ କଲ୍ କରନ୍ତୁ ରଖନ୍ତୁ ନା